ହାଲୋ।
ହଁ ମୋ କଥା ଶୁଭା ଯାଉଛି?
ହଁ ଶୁଭୁଛି।
କଣ କରୁଛ?
ଏବେ ତ ଖାଇସାରିଲି ଟିକେ ଶୋଇଥିଲି ଆଉ।
ଆଛା କଣ ଖାଇଲ?
ଆଁ ଆଜି ଆମର ଭାତ ତରକାରୀ ଆଉ କଲରା ଭଜା।
ବହୁତ ଭଲ ଖାଇବା ତାହେଲେ ଖାଇଛ ଆଉ।
ତମେ କଣ କରୁଛ?
ମୁଁ ରୋଷେଇ କରୁଛି।
ଖାଇନୁ ଏଯାଏ।
ନା ନା ଖାଇନି ପା।
କଣ କଣ ରୋଷେଇ କରୁଛ?
ଏଇ ପୋଟଳ ଆଳୁ ତରକାରୀ।
ଏବେ ତ ସବୁ ସେଇ ପୋଟଳ ଆଳୁ ଆଉ।
ହଁ ପା।
ଆଉ ତମ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି। ଆଉ ତମ ଘରେ କଣ ତମେ ରୋଷେଇ କରୁଛ ନା କିଏ କରୁଛି?
ହଁ ମୁଁ ବେଳେବେଳେ କରୁଛି ମା କରୁଚନ୍ତି।
ତାହେଲେ ରୋଷେଇ ଜଣାଅଛି।
ହଁ ଏମିତି ସବୁ ତ ଜଣା ନାହିଁ କିଛି କିଛି ଜଣାଅଛି।
କଣ କଣ ରୋଷେଇ କରି ଜାଣିଚ?
ହଁ ସେମିତି ଦେଖିବାକୁ ଗଲେ ମୁଁ ଅଁ ସବୁ ଆସିଛି ହେଲେ ବି ଯାହାହେଲେ ବି ମା ହାତରନ୍ଧା ଅଲଗା ସ୍ବାଦ।
ଏଇଟା ତ ଜାଣିବା କଥା। ମୁଁ ରୋଷେଇ କରିବି ପୋଟଳ ଆଳୁ ତରକାରୀ। କେମିତି କରିବି କୁହ ତ ଟିକେ କହିଦିଅ ଟିକେ।
ଆ ତରକାରୀ କରିବ ତ
ହଁ
ଅଁ ଦେଖ ତୁମେ ଯଦି ତାକୁ ଅ ମାନେ ତୁମ ଇଚ୍ଛାରେ ତୁମେ ତାକୁ କାଟିପାରିବ ଯେମତି ଏମତି ମାନେ ଗୋଲ ଗୋଲ ହେଇକି କାଟିବ ତାକୁ ଟିକେ ବଡ ବଡ ମାନେ ଟିକେ ଚଉଡା ଚଉଡା କରିକି ମାନେ ତରକାରୀ ପାଇଁ ତ ସେମିତି ଭଲ ଲାଗେ ନା
ଆଜ୍ଞା।
ହଁ ତ ତାକୁ କାଟିକି ଟିକେ ଆଗ ତାକୁ ଧୋଇ ଦେଇଥିବ ନହେଲେ ପୁଣି ସେଇଟା ଯେତେବେଳେ ତମେ ତାକୁ ଟିକେ ଛାଣିବ ନା ତେଲରେ ଟିକେ ଭାଜିବ ତା
ଆଜ୍ଞା ଆଜ୍ଞା
ଆଉ ଯଦି ନ ଭାଜିବ ତ ସେଇଟା ଟିକେ ତାର ଯୋଉ କଞ୍ଚା କଞ୍ଚା ସ୍ମେ ତାର ଟିକେ ମାନେ ବାସ୍ନାଟା ରହିଯିବ ଯେମିତି ପୋଟଳର ବାସ୍ନାଟା।
ଆଜ୍ଞା ତାହେଲେ ପ୍ରଥମେ ଏଇଟାକୁ ମୁଁ ତେଲରେ ଟିକେ ଭାଜିବି।
ହଁ ଧୋଇକି କାଟିବ ତାପରେ ତାକୁ ଭାଜିବ ଟିକେ ଯେମିତି ତାର ଟିକେ ଏ ସେ ଟିକେ କଲର ହେଇଯିବ ଯେମିତିକି ପିଆଜ ଟିକେ ହେଇ ଭାଜି ମାନେ ଭଜା ହୁଏ ତେଲରେ କିଛି ସମୟ ସେମିତି ଟିକେ ସିଝିବା ଯାଏ ତାକୁ ଭାଜିବ ତାପରେ କାଢିବ ତାକୁ।
ଆଚ୍ଛା।
ହଁ। ଆଉ ଯଦି ଆଳୁ ବି ଯଦି ଆଳୁ ତ ମିଶେଇବ କହୁଥିଲ ନା ଆଳୁ ତ ଆଳୁ ଟାକୁ କଣ କରିବୁ ସେ ଆଳୁ ବି ସେମିତି ଟିକେ ଏମିତି ମାନେ ତାକୁ ବି କାଟିକି ଯଦି ଚାହିଁବ ତୁମେ ତେଲ ଯଦି ବେଶୀ ବ୍ୟବହାର କରିବାକୁ ଚାହିଁବନି ତ ତୁମେ ଏମିତି ମିଶେଇ ପାରିବ ତାକୁ ହେଲେ ଯଦି ଟିକେ ସ୍ବାଦ ଟିକେ ଯଦି ଦରକାର ତାହେଲେ ତମେ ତାକୁ ବି ଭାଜିବ ଟିକେ ତେଲରେ ସିଝିବା ଯାଏଁ ଟିକେ ଆଳୁଟା।
ଆଚ୍ଛା।
ହଁ।
ଅଲଗା ଅଲଗା ଭାଜିବି ନା ଗୋଟେ ସହ ମିଶେଇକି ଭାଜିବି?
ନାଇଁ ଅଲଗା ଅଲଗା କରିପାରିବ। ଯଦି ତୁମେ କଣ ହଉଛି ଟିକେ ପୋଟଳଟା କମ୍ ସମୟ ନବ ନା ସିଏ ଭାଜି ହବାକୁ। ଆଉ ଆଳୁଟା ଟିକେ ଅଧିକ ସମୟ ଲାଗିବ। ଆଉ ଦିଟା ମିଶେଇକି କରିଦବ ହଁ ଦିଟା ମିଶେଇକି ଭାଜିବ କହିଲେ ଏ ମାନେ କି ଛାଣିବ ତେଲରେ କହିଲେ ସିଏ ମାନେ ଟିକେ ଅଧିକ ଭାଜି ହେଇଯିବ ପୋଟଳଟା। କାହିଁକି ନା ସେଇଟା ଜଲଦି ସିଝିଯିବ ନା। ଆଉ ଆଳୁଟା ସେମିତି ହିଁ ଥିବ। ତ ଅଲଗା ଅଲଗା ଟିକେ ଭାଜିଲେ ଭଲ।
ଆଚ୍ଛା। ତାପରେ
ତାପରେ ଯଦି ତୁମେ ହଁ ତେଲ ତମେ ତେଲ ଯେହେତୁ ତମେ ଦେଇ ଦେଇଚ ତ ତୁମେ ଟିକେ କମ ତେଲ ଦେଇକି ଯେମିତି ପିଆଜ ଭାଜି ହେଇଯିବ ପିଆଜ ତାପରେ ଅଦା ରସୁଣ ଟିକେ ତାର ଟିକେ ମାନେ ଏ ତାର ଟିକେ ବ ଅଦା ରସୁଣକୁ ମିଶେଇକି ଟିକେ ଛେଚିବ ଟିକେ ମାନେ ଯେତିକି ତମକୁ ମାନେ କେହି କେହି ତ ଦରଦରା କରିକି ପକାନ୍ତି। ଆଉ ତୁମେ ଯଦି ଚାହିଁବ ତ ପୁରା ତାକୁ ଗୁଣ୍ଡ କରିପାରିବ।
ଆଚ୍ଛା।
ହଁ। ତାପରେ ଯେମିତି କରନ୍ତି ଟିକେ ତେଲ ଦେଇକି ସେଠିକି ଜିରା ଟିକେ ପକେଇକି ତାପରେ ସେ ପିଆଜ ଭାଜିବ ପିଆଜ ଟିକେ ସିଝିଯିବ ଯେମିତି ମାନେ ମାଟିଆ ରଙ୍ଗ ହେଇଯିବ ତାର ତାପରେ ପରେ ତୁମେ ତାକୁ ଅ ଏଇ ଯୋଉ ରଖିଥିବ ଯୋଉ ଅଦା ରସୁଣ ର ଯୋଉ ଛେଚିକି ରଖିଥିବ ସେଇଟା ସେଇଟା ପକେଇବ। ତାପରେ ଭାଜିବ ଯେମିତି କିି ଟିକେ ତାର ଅ ବାସ୍ନା ଟା ବାହାରିବ ମାନେ ବାସ୍ନା ହୁଏନି ଯେମିତି ଟିକେ ଅଦାର ପକେଇଲା ପରେ।
ହଁ।
ହଁ ତାପରେ ଟିକେ ଟିକେ ତାକୁ ପକେଇକି ଯଦି ତମେ ଚାହିଁବ ସେ ସେଥିରେ ହିଁ ତୁମେ ସେଇ ହଳଦୀ ଗୁଣ୍ଡ ମସଲା ଗୁଣ୍ଡ ତାପରେ ଲଙ୍କା ଗୁଣ୍ଡ ପକେଇକି ଟିକେ ପାଣି ପକେଇକି ତାକୁ ଫୁଟିବା ପାଇଁ ଛାଡିଦବ। ନହେଲେ ମସଲା ଟା ଲାଗିଯିବ ନା।
ଆଚ୍ଛା।
ହଁ। ତାପରେ ଦେଖିବ ଯେତେବେଳେ ପାଣି ଟା ଟିକେ ଶୁଖି ଶୁଖି ଆସିବ ସିଏ ତାର ହଁ ମାନେ ତେଲ ଆଉ ମସଲା ଟିକେ ଛାଡି ଛାଡି ଯିବ। ତାପରେ ଜଣା ପଡିଯିବ କି ସେ ମସଲା ଟା ହେଇଗଲା। ଆଉ ତୁମେ ଚାହିଁବ ତ ସେଇଠି ଟମାଟୋ ବି ମିଶେଇ ପାରିବ।
ତାପରେ
ଟମାଟୋ ଟା ଟିକେ ମିଶେଇକି ତାକୁ ବି ଭାଜିବ ଟମାଟୋ ସିଝି ଗଲା ପରେ ତମେ ତମର ଯୋଉ ରଖିଥିବ ଯୋଉ ପୋଟଳ ଆଳୁ ତାକୁ ମିଶେଇକି ଟିକେ ତା ସହିତ କଷିବ କିଛି ସମୟ ପା ତାପରେ ସେଠି ଟିକେ ଲୁଣ ଯଦି ଲୁଣ ପକେଇଦଲେ କଣ ହୁଏ ନା ଯେତିକି ପାଣି ଅଂଶ ଥାଏ ସବୁ ବାହାରି ଯାଏ ତ ଲୁଣ ଟା ପକେଇକି ତାକୁ କଷିବ ଗୋଟେ ପାଇଁ ଆଁ ପାଞ୍ଚ ଦଶ ମିନିଟ ତାପଲି ହେଟୁ ଯଦି ତମେ ଟିକେ ଚାହିଁବ ବହଳିଆ ବହଳିଆ କରିକି ଖାଇବ କହିଲେ ବି ହେଇଯିବ। ନାଇ ତ ତୁମେ ତାକୁ ଟିକେ ପାଣି ଦେଇକି ଟିକେ ଏମିତି ଝୋଳ କରିକି ଖାଇଲେବି ତମେ ଟିକେ ପାଣି ଦେଇପାରେ।
ତାପରେ ହେଇଗଲା ଆମର ପୋଟଳ ଆଳୁ ତରକାରୀ।
ହଁ ମୁଁ ତ ସେମିତି ଜାଣିଚି ଆଉ ତୁମେ କେମିତି ଯଦି କଣ କହିଲେ କହିପାରିବ ଅଲଗା କେମିତି କରାଯାଏ।
ହଁ ସେମିତି ବି ରୋଷେଇ କରଲୁ ବାକି ଆମର ସେଇ ଚାରୁମୁଗୁଜ କାଗଜୁ ଏଇଟା ପଡ଼େ। ଆ ଅଲଗା ରୋଷେଇ ହୁଏ ଆମ ଘରେ।
ଆଛା ନାଇଁ ଯୋଉଟା କହିଲ ସେଇଟା ତ ପୋଟଳ ରସ ତ ନା ଯୋଉ କାଜୁ ଆଉ ଯୋଉ ଦହି ମିଶା।
ହଁ ହଁ ହଁ ହଁ ହଁ। ପୋଟଳ ରସା ତରକାରୀରେ ବି ଆମର ପଡଲା ଦହି ପଡେନି ବାକି ସେ ଯାକ ପଡିକି ହୁଏ।
ଆଛା କଣ କଣ ପକାଅ?
ସେଇ ତ ଯେତିକି ମସଲା ତୁମେ କହିଲ ସେ ସବୁ ମସଲା ତାପରେ ସେଇ ଇଏ ପେଷ୍ଟ ଟିକେ ପଡେ କାଜୁ ଚାରୁମଗଜ ପେଷ୍ଟ ତାପରେ କ୍ଷୀର ଟିକେ
ଆଛି।
ଓହୋ। ହ
ନାଇଁ ସେ ମାନେ ମୁଁ ଏତିକି ବେଶୀ ମସଲା ଉପରେ କହିଲିିନି କାହିଁକି ନା ବେଶୀ ତ ଏବେ ଯେମିତିରେ ବି ଏ ସାଧାରଣ ଭାବରେ ମୁଁ କହିଲି ଆଉ ଯଦି ଚାହିଁବା ତ ଆମେ ସେଠି ଆଉଥରେ ଯେତେବେଳେ ଆମେ ତାକୁ ମାନେ ହେଇଯିବ ଆମର ତରକାରୀ ତ ସେଇଠି ଆମେ ଟିକେ ଗରମ ମସଲା ପକେଇ ପାରିବା। ଆଉ ଅଧିକ ଟିକେ ଯଦି ମସଲା ପସନ୍ଦ ଥିବ କହିଲେ ସେଇଠି ଟିକେ ଯ ଅ ଡାଲଚିନ୍ ଆସେ କି ଟିକେ ଗୁଜୁରାତି ଆସେ ଏ ସବୁ ମାନେ ମିଶେଇ ପାରିବା।
ହୁଁ। ତାହେଲେ ଏତେ ସବୁ ହେଇପାରିବ ନା। ରୋଷେଇଟା ତାହେଲେ ତମକୁ ଜଣା ଅଛି।
ହଁ ସେମିତି ଏତେ ବି ଜଣା ନାହିଁ ବାକି ଯେତିକି ଜାଣିଥିଲି ମୁଁ କହିଦେଲି।
ଛା
ତୁମକୁ କଣ ବନେଇ ଆସେ?
ମୁଁ ସେମିତି ଟିକେ ଟିକେ ମୁଁ ଏତେ ବି ରୋଷେଇ କରି ଜାଣିନି ଯେତିକି ବି ଯେମିତିକି ଭାତ ଡାଲି ଭଜା ନର୍ମାଲ ଜିନିଷ ମୁଁ ଏମତି
ଡାଲ ଡାଲି ଡାଲି କେମିତି ବନାଅ ଡାଲି କେମିତି ବନାଅ ତୁମେ?
ଆ ଡାଲିରେ ମୋର ସବୁ ଯେତିକି ପରିବା ଥିବ ମୁଁ ସବୁ ପରିବା ଡାଲିରେ ପକେଇ ଏଥି ମୋର ଡାଲମା ମୋର ଖାଲି ଡାଲି ନୁହଁ ମୁଁ ବସ ସମ୍ ଏଇ ଅ ଆମ ଘରେ ଯଦି ତିନି ଚାରି ପ୍ରକାର ଡାଲି ଅଛି ମୁଁ ସେଇ ସବୁ ସବୁଥିରୁ ଟିକେ ଟିକେ ଡାଲି ନେବି ତାପରେ କି ଯେତିକି ଉଁ ପରିବା ଥିବ ସେ ପରିବା ସବୁ ନେ ପରିବାକୁ ଧୋଇକି କାଟିକି ଢାଲି ଟିକେ ପାଣି ଦେଇକି ପ୍ରେସର ରେ ମୁଁ ବସେଇଦେବି। ବେ ଉପରସେ ସେଇଠି ଗୋଟେ ଟମାଟୋ ଦେଇ ଦେଇଥିବି ତାପରେ ପଛରେ ସେରା ସିଝି ଆସିଲା ବେଳକୁ ଫୁଟେଇକି କାଢିଦେବା।
ଆ ଲୁଣ ପକେଇବନି?
ସେଇଟା ତ ପଡିବ ହିଁ ନା ଲୁଣ ହଳଦୀ ନ ପଡିଲେ ଆଉ କେମିତି ହବ ଡାଲିରେ।
ଆଚ୍ଛା ଆଉ ଯୋଉ ଶେଷରେ ଯୋଉ କରିବ କହିଲ ମାନେ କେମିତି ତେଲ ଆଉ ଖାଲି ଜିରା ହିଁ ହେଇଯାଏ?
ନା ନା ନା ମୁଁ ସେଇଠି ଫାଷ୍ଟ ତେଲ ଗରମ ହେଲା ପରେ ଟିକିଏ ତେଜପତ୍ର ପକାଇଦିଏ ତାପରେ ଜିରା ସୋରୁସ ସେଇ ଫୁଟୁଣ ତାପରେ କଞ୍ଚା ଲଙ୍କା ଆଉ ପିଆଜ ହେଲା ପରେ ଯୋଉ ଡାଲିରେ ଟମାଟୋ ଗୋ ଟା ପକେଇ ଦେଇଥାଏ ମୁଁ ସେଇଠୁ ଟମାଟୋ ଆଣିକି ଏଇଠି ବିଳେଇ ଦେଇକି ସେଇଟା ଫୁଟେଇ ଦେଲା ପରେ ସେଇଠି ଢାଳି ଦିଆ
ହେଇଗଲେ ଡାଲୁ ଆଉ ନାଁ।
ହଁ।
ହେଲା ବହୁତ ଭଲ ଜାଣିଛ ତ ଡାଲମା ବନେଇ।
ତ ସରଳ ଉପାୟରେ ମୁଁ ମୋର ବନାଏ।
ହେଲା ଦେଶୀ ଉପାୟସ ହେଇଟା ଆଉ।
ହୁଁ ହୁଁ।
ଆଛା ହଉ ତୁମେ ଯାଅ ରୋଷେଇ କରିକି ଖାଇବ। ହେଲା ଆଉ କେତେବେଳେ କଥା ହବା ଆଉ।
ହଉ ହଉ ହଉ ଧନ୍ୟବାଦ।
ଧନ୍ୟବାଦ।
ରହିଲି।
ହଉ।